ହଁ ଶୁଭ ସନ୍ଧ୍ୟା।
ହାଲୋ।
ହାଲୋ ଶୁବିଲା।
ହାଲୋ।
ହାଲୋ।
ଆଜ୍ଞା ମ୍ୟାଡାମ ଆପଣଙ୍କ ଭଏଜ କିଛି ସୁୁବା ଯାଉନି ଟିକେ ଜୋରେ କୁହନ୍ତୁ ଆଜ୍ଞା କୁହନ୍ତୁ।
ହଁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ମାଡ଼ାମ। କଣ କରୁଚନ୍ତି? ଏଇଠି ଝରକା ପାଖରେ ବସିକି ହାଲକା ହାଲକା ପବନ ଖାଉଛୁ ପେଟ ପୁରି ଯାଉଛି ଆଉ
ମୁଁ ଏଇ ବାହାରେ ବି ସେଇ ବର୍ଷା ଛାଡିଛି, ଟିକେ ବୁଲୁଛି ଏପଟ ହେପଟ ହଉଚି।
ହୁଁ ହୁଁ। କଣ ଖାଇଥିଲେ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ସେ ଜଳଖିଆ ଟିକେ ଖାଇଥିଲି ଆଉ
ଉଁ ହୁଁ ଆପଣଙ୍କ ଘର
ଆମ ଘର ବଡ଼ମ୍ବା ନରସିଂହପୁର।
ଉଁ ହୁଁ ସେ ବଡମ୍ବା ନରସିଂହପୁର। ସେଠି ଆମର ଭଟ୍ଟାରିକା ମା ଅଛନ୍ତି ନା।
ହଁ।
କହୁନାହାନ୍ତି ଟିକେ ତାଙ୍କ ବିଷୟରେ ଟିକେ ଜାଣିବା।
ଭଟ୍ଟାରିକା
ଆ ମାନେ ଶୁଣିନୁ ମାନେ, ଯାହା ହୋଉ ବହିଟା ଖାଲି ଯାହା ପଢିକି ଆସିଥିଲୁ।
ଭଟ୍ଟାରିକା ପୀଠରେ ଆମର ଯେମିତି ଆଁ ଠାକୁରାଣୀ ପୂଜା ପାଆନ୍ତି। ନ୍ତି ପାହାଡ଼ ତ କଲି ପାହାଡ଼ ତଳେ ଯେମିତି ଠାକୁରାଣୀ ପୂଜା ପାଆନ୍ତି। ତା ତା ତଳକୁ ଆମର ମହାନଦୀ ଯାଇଚି ବୋହୁତ ସୁନ୍ଦର ପରିବେଶ। ସେଇଠି ବି ଭୋଜି ଭାତ ହଉଚି ପିକନିକ ବି ହଉଚି। ତ ଆଉ ମା ଠାକୁରଙ୍କ ପାଖରେ ସେ ଆମର ଆଗରୁ ବଳି ବଡ଼ ପ୍ରଥା ଥିଲା ସେଇଟା ଏବେ ନାହିଁ ଆଉ। ଆଉ ଯେତେବେଳେ ଏଠି ବୋର୍ସ ହଁ ହଁ
ଏଭଳି କଥା ଥିଲା ତାପରେ ସେ ହଁ ବହୁତ ମାନନ୍ତି। ପ୍ରତ୍ୟେକ୍ଷ ଠାକୁରାଣୀ ସିଏ। ପ୍ରତ୍ୟେକ୍ଷ ଠାକୁରାଣୀ, ସେ ମୁଁ ଜୋରେ କହୁଚି ନେଟୱାର୍କ ପ୍ରୋବ୍ଲେମ୍ ତ ଟିକେ ଶୁବୁନି
ଓହୋ ଆଚ୍ଛା ହଁ ଏଇ ବର୍ଷା ପାଗ ପାଇଁ ନେଟୱାର୍କ ଇସୁ ରହୁଚି ବହୁତ।
ହଁ। ଚେନ୍ ତାପରେ ଉଁ, ଠାକୁରାଣୀ ଏଇଠି ବର୍ଷା ଯେମିତି ହେଲା ଆମର ବର୍ଷା ଦିନେ ତାପରେ ମନ୍ଦିର ଭିତରକୁ ପାଣି ପଶିଯାଏ। ଯେହେତୁ ସେ ନଦୀ କାନ୍ଥରେ ତ ମା ଠାକୁର ଆମର ପାହାଡ଼ ଉପରେ ତାଙ୍କର ଅସ୍ଥାୟୀ ମନ୍ଦିର ଅଛି ଆଉ ଗୋଟେ। ସେଇଠିକି ଯାଆନ୍ତି ହେରି ରହିବା ପାଇଁ।
ଓହୋ! ମାନେ ସେ ଯୋଉ ପାଣି ପଶିଯାଆନ୍ତି, ଠାକୁର ଆଉ ପୂଜା ପାଆନ୍ତିନି ସେଠି?
ନାଇଁ ପୂଜା ପାଆନ୍ତି ନା, ମନ୍ଦିର ମାନେ ଯୋଉ ମନ୍ଦିର ଆମର ପାହାଡ ତଳେ ଅଛି ନା ସେଇ ବ-ମାନେ ବର୍ଷା ଦିନରେ ସେ ପାହାଡ଼ ଉପରେ ଆଉ ଗୋଟେ ତାଙ୍କର ଅସ୍ଥାୟୀ ମନ୍ଦିର ଅ ଛି ମାନେ ସେଇ ବର୍ଷା ଦିନ ତାକ ରହିବା ପାଇଁ।
ହ
ସେଇଠିକି ଯାଆନ୍ତିି ହେରି ସେଠି ପୂଜା ପାଆନ୍ତି।
ଓହୋ! ସେ ଜାଗା ପୁରା ପାଣି ହେଇଯାଏ ବର୍ଷା ଦିନେ?
ହଁ ମନ୍ଦିର ପୁରା ଅଧା ବୁଡ଼ି ଯାଏ।
ଓ ସେ କଣ ପାଇଁ ମାନେ ଏଇଟା ଆଗରୁ ଅଛି ନା ଏବେ?
ନାଇଁ ଆଗରୁ ଯେହେତୁ ନଦୀ କା ଥ ସେଟା ଆମ ମହାନଦୀ ସବୁବେଳେ ବନ୍ୟା ହିଁ ହୁଏ। ତ ସେଥିପାଇଁ ଆଗରୁ ହିଁ ଅଛି ସେଇଟା। ଆଉ ତାଙ୍କ ପାଖରେ ଆମର ଆଇଁଷ ଭୋ ଗ ଲାଗେ। ଆଉ କୋଉଠି ଲାଗେନି ଆମର ଜାଣିଥିବେ ପ୍ରାୟ ଜାଗାରେ। ଷ ଭୋଗ ଲାଗେନି ଆଉ କୋଉଠି ଲାଗୁଥିବ ମୁଁ ଜାଣିନି। କିନ୍ତୁ ଆମର ଏପଟ ତାଙ୍କ ପାଖରେ ଆଇଁଷ ଭୋଗ ଲାଗେ।
ଓହୋ! ମାନେ ସେ ଭୋଗ ଖାଆନ୍ତି ତ ମାନେ ସବୁଦିନେ ନା ତାଙ୍କର ଅକେଜନ ଅଛି ଗୋଟେ?
ଆଁ, ଓକେଜନ ରେ।
ତାଙ୍କର ତାଙ୍କର କେବେ କଣ ପଡେ ପର୍ବ?
ହୁଏ। ଏଁ ଯୋଉ ପ୍ରବ ଯୋଉନିକି ଭଟ୍ଟାରିକା ଯାତ୍ରା ହୁଏ କେବେ ହୁଏ ମୋର ସେ ଠିକ ସେ ମନେ ନାହିଁ।
ଆଚ୍, ଛା ଆଚ୍ଛା ଭଟ୍ଟାରିକା ଯାତ୍ରାରେ ସେ ବଳି ପଡନ ମାନେ ସେଠି ଭୋଗ ହୁଏ ଆଇଁଷ ଭୋଗ?
ହଁ ଆଇଁଷ ଭୋଗ ହୁଏ। ବଳି ପଡନ ପଡେ ଏବେ ପଡୁନି ବଡି ବଳି କିଛି ବର୍ଷ ହେଲା ପଡ଼ୁନି ଯେ ଯୋଉ ଯେହେତୁ ଆମର ସରକାର ମନା କରିଛନ୍ତି। ସେଇଦିନଠୁ ପଡୁନି, ନହଲେ ଆଗରୁ ପଡେ।
ଉଁ, ହୁଁ।
ମୁଁ ବିଶେଷ କିଛି ଜାଣିନି ଯେହେତୁ ଆମର ବଡ଼ମା ଠୁ ଆହୁରି ଚାଳିଶ କିଲୋମିଟର୍ ଭିତରକୁ ଏପଟକୁ। ବିଶେଷ କିଛି ଜାଣିନି ମା ସେତିକି ଜାଣିଚି।
ଉଁ, ହୁଁ ଆଉ କଣ ଜାଗା ଅଛି ସେଠି ଆଉ କୋଉ ମନ୍ଦିର ଅଛନ୍ତି?
ଆମର ସିଂହନାଥ ଟ୍ରିବି ଯୋଉ ଟି ବି ବ୍ରିଜ୍ ଜଣିଥିବେ?
ସିଂହନାଥ?
ହଁ।
ଏଣୁ ସିଏ ସିଏ ବି ସେଇଠି ଅଛନ୍ତି।
ହଁ, ସିଂହନାଥ ଯୋଉ ସେଠି ସେ ବଡମ୍ବା ହେଇ ଯେ ପାଖରେ।
ଉଁ, ହୁଁ, ଆଉ ତୋମ ପିକନିକ୍ ସ୍ପଟ୍ ସବୁ କଣ ଅଛି ସେଠି?
ଏ ଆମର ଆମର ଅଛି ଦିଅଁଝର ୱାଟର୍ ଫଲ୍। ଆଉ ଦିଅଁଝର।
ନିଅଁଝର ଆଚ୍ଛା ଆଚ୍ଛା।
ଆଉ ଓ ଏପଟେ ଆମର ବହୁତ ଗୁଟେ ଜାଗା ଅଛି, ମାନେ ନ୍ୟଚୁରାଲ ମାନେ ଜାଗା ଗୁଡା ସବୁ ଅଛି। ବି
ହୁଁ, ହୁଁ, ହୁଁ।
ଭଲ ଜାଗା ଅଛି।
ପର୍ବ ପର୍ବାଣୀ ହେଲେ ସେ ସବୁ ଗହଳି ଲାଗେ।
ପ୍ରବଳ ବହୁତ ଗହଳି ଏଇ ଆମର ଯେମତି ଡିସେମ୍ବର ମାସରୁ ଜାନ୍ ଫେବୃଆରୀ ପର୍ଯ୍ୟନ୍ତ। ପୁରା ଜାଗା ଫୁଲ ପୁରା ଭୋଜି ଭାତ ଚାଲ ଥିବ।
ହୁଁ, ଶୀତ ଦିନେ ତ ପିକ୍ନିକ କରିବାକୁ ଯେତିକି ଭଲ ଲାଗେ ସେତିକି ନେ ଭୋଜି ଭାତ କରିକି ଖାଇବାକୁ ବହୁତ ମଜା ଲାଗେ।
ହୁଁ।
ଖାସ କରି ଯୋଉ ପାହାଡ ଆଉ ସେଠି ସବୁ ଝରଣା ଫରଣା ଥିବ।
ହଁ।
ବେଶୀ କିଛି ଭଲ ଲାଗେ ସେ ସବୁ ସେଠି
ହୁଁ, ଆଉ ସିଂହନାଥ ତ ଆମର ଅଛନ୍ତି ସେ ନଦୀ ମଝିରେ ଗହିଲା ଭଳିଆ ଅଛନ୍ତି। ତ ସେଇଟା ପାହାଡ ତଳେ ବି ମାନେ ପାହାଡ ଅଛି ଗୋଟେ ନଦୀ ମଝିରେ ସେ ଟିଭିରେ ଯୋଉଟା ଆମର ସେଇଟା ବି ବଢ଼ିଆ ଜାଗା ସେଇଠି ବି ପିକନିକ୍ ହଉଛି, ଆଜ୍ଞା।
ସିଏ କେମିତି କ'ଣ ପୂଜା ପାଆନ୍ତି?
ସିଏ ସେଟା ମାନେ ଅଛି ପାହାଡ଼ ଅଛି ମାନେ ନଦୀ ମଝିରେ ପାହାଡ଼ଟା ଅଛି।
ଲେ ସିଏ ମଝିରେ ଓହୋଃ! ପାହାଡ଼ ମଝିରେ ସେ ଅଛନ୍ତି।
ହୁଁ, ଠାକୁର ଅଛନ୍ତି।
ଖାନ୍ତିିନି।
ହଁ, ପୂଜା ପାଆନ୍ତି।
ଉଁହୁଁ, ଆଛା ଆଛା। ଆଉ କ'ଣ ରୋଷେଇ କରିବାକୁ ଆପଣଙ୍କୁ ଭଲ ଲାଗେ?
ରୋଷେଇ ମୋତେ ରୋଷେଇ କରିବାକୁ ହିଁ ଭଲ ଲାଗେ ସବୁ ଭଲ ଲାଗେ। ରୋଷେଇଟା ହିଁ ମତେ ଭଲ, ହଁ। ଆପଣଙ୍କ ଘର କୋଉଠି?
ପିଠା ପଣା ଉପରେ ଆପଣଙ୍କୁ କ'ଣ ପସନ୍ଦ?
ପିଠା ବୋଲି ମତେ କାକେରା ଟିକେ ଭଲ ଲାଗେ।
ଆଜ୍ଞା, ଜୋରରେ ଟିକେ କୁହନ୍ତୁ।
କାକେରା ପିଠା ଟିକି ଭଲ ଲାଗେ। ଆଉ ଆଉ ସେମିତି ସରୁ ଚକୁଳି ବାସ ଏତିକି।
ଉଁହୁଁ, ଆଛା, ଆଛା।
ଆପଣଙ୍କ ଘର କେଉଁଠି?
ଆମ ଘର ହଉଛି ପଟ୍ଟାମୁଣ୍ଡେଇ। କେନ୍ଦ୍ରାପଡା ତୁଳଶୀ କ୍ଷେତ୍ର।
ଆଚ୍ଛା।
ଆଜ୍ଞା।
ଆପଣଙ୍କର ସେପଟେ କ'ଣ ବୁଲିବା ପାଇଁ? ବୁଲାବୁଲି ପାଇଁ ସେପଟେ କ'ଣ ଅଛି? ବୁଲାବୁଲି ପାଇଁ ସେପଟେ କ'ଣ ଅଛି?
ବୁଲାବୁଲି ପାଇଁ ଆମର ପେଣ୍ଠ ଅଛି, ଭିତରକନିକା ଅଛି। ପେଣ୍ଠରେ ତ ଆମର ପୁରା ବହୁତ ଗହଳି ହୁଏ, ଏମିତି ଅକେଜନ ହେଲେ ବି ଗହଳି ହୁଏ। ସେମିତିରେ ବି ଆମର ଗହଳି ହୁଏ।
ଆଚ୍ଛା।
ଉଁ ଆମର ଉଁ ଆମ ଘରଠୁ ଆହୁରି କିଛି ଡିସେନ୍ସ ଜଗତସିଂଘପୁର ସେଠି ଆମର ଶିଆଳି ବିଚ ବି ଅଛି। ଆମର ଗୋରେଖନାଥ ଅଛନ୍ତି ସେଠି। ମୋଟାମୋଟି କହିବାକୁ ଗଲେ ଆମର ଏରିଆ ଆମର ଟିକେ ଇଆଡେ କୁମ୍ଭୀର ଏରିଆ। ମାଚ ଆଇଁଶିଆ ଏରିଆ। ମାଛ କଙ୍କଡା ଚିଙ୍ଗୁଡି ଏସବୁ ଖାଇବାକୁ ପାଇବେ ଭିତରକନିକା ଗଲେ। ସବୁ ବଡ ବଡ କୁମ୍ଭୀରକୁୁ ଦେଖିବାକୁ ପାଇବେ। ବିଚ ବି ମେ ସରି ଆମର ବୋଟିଂ ବି କରିପାରିବେ। ସେଠିକାର ସବୁ ଚିଙ୍ଗୁଡି ମାଛ ଯାହା ଖାଇପାରିବେ ସେଠି ସବୁ। ଆଉ ସେଠି ଗୋଟେ ମ୍ୟୁଜିୟମ ବି ଅଛି ସେଠି ସବୁ ପୁରୁଣା କାଳର ମ୍ୟୁଜିୟମ। ଭିତରକନିକାରେ। ସେଇଠି ସବୁ ଯୋଉ ବଡ ବଡ କୁମ୍ଭୀର ସବୁ ମରିଯାଇଥିବେ। ତାକୁ ସବୁ ନେଇକି ସେ ମ୍ୟୁଜିୟମ ରେ ସବୁ ରଖା ହେଇଛି ପୂର୍ବତନ ରଖାହେଇଛି ଏବି ସେ ସବୁ ଅଛି ବହୁତ ବଡ ବଡ ସବୁ ତାଙ୍କର ହାଡ଼ ସବୁ
ହଁ।
ଆଉ ବଡ଼ ବଡ଼ ସବୁ ଆମର କଣ କହିଲେ ଉଁ ଉଁ ଯଉ ଆମର ସାପ। ବିଭିନ୍ନ ପ୍ରକାର ସାପ ସବୁ ଦେଖିବାକୁ ପାଇବେ। ଏ ସବୁ ଏଗୁଡା କାଚ ବୟାମ ରେ ସବୁ ପାଣିରେ ପଶିକି ସେ ସବୁ ରହିଛି ସେ ସବୁ। ସେ ସବୁ ରହିଛି ଯାହା ସବୁ ଆପଣ ହୋ ପଢିକି ଆସିଥିଲେ ଯାହା କାନରେ ଶୁଣିଥିଲେ ଏସବୁ କିଛି ସବୁ ଦେଖିବାକୁ ପାଇବେ ସେ ସବୁ
ଆଚ୍ଛା।
ଭଲ ଭଲ ପ୍ଲେସ ଅଛି ସବୁ ଇଆଡେ।
ହଁ ଏ ଆମେ ବାହାରିଥିଲୁ ଆର ବର୍ଷ। ଆର ବର୍ଷ ଯିବା ପାଇଁ ବାହାରିଥିଲୁ ଗୋଟେ ଯାଇପାରିଲୁନୁ।
ହ ମେନ ତ ଆମର ବଲଦେବ ଜୀଉ ବଡ଼ ଭାଇ ରହିଲେ ଏଇଠି ତାଙ୍କ ପାଇଁ ତ ଆମ କେନ୍ଦ୍ରାପଡ଼ା ସହରଟା ହିଁ ପସନ୍ଦ ନାଇ ଫେମସ ଆଉ ତାଙ୍କର ରସାବଳି ବି ଫେମସ।
ହୁଁ।
ଏଇ ସବୁ କେବେ ଆସନ୍ତୁ ଇଆଡେ ଆସନ୍ତୁ ବୁଲିକି ଯିବେ। ସାତ ଭଉଣୀ ବି ଅଛି ସାତ ଭାଇଆ ଅଛି। ଏଠି ତ ସେ ଯଉ ଲୁଣା ଅଞ୍ଚଳ ଧୋଇବା ଅଞ୍ଚଳ ଯେହେତୁ ସବୁ ମାନେ ସେଠି କିଏ ଲୋକ କିଏ ରହନ୍ତିନି ସେ ତ ଭାଇ ଆଣିଦିଏ ତ ବହୁତ ବଡ ବଡ କୋଠା ଘର ସବୁ ସେ ଲୁଣି ପାଣି ଖାଇ ସବୁ ଭାଙ୍ଗି ଯାଇଛି ସେଠିକା ଲୋକ କେହି ରହୁନାହାନ୍ତି ଆଉ
ଆଚ୍ଛା।
ସେ ସବୁ ଉଠି ଆସିଛନ୍ତି ତାଙ୍କ ବ ସାତ ଭଉଣୀ ଯିଏ ସେ ବି ସବୁ ଭିନ୍ନ ଭିନ୍ନ ହେଇକି ସବୁ ମନ୍ଦିରରେ ଉଁ ପୂଜା ପାଉଛନ୍ତି ସାତ ଭଉଣୀ। ଏମିତି ହଉଛି ସବୁ ଜାଗା। ସାଙ୍ଗ। ଶିତ ଦିନେ କଣ ଏଇ ରଜ ଯୋଉ ଗଲା ଏ ରଜରେ ଆପଣ କହିବେ କଣ ମୁଁ ତ ପୁରୀ ଫୁରୀ ପଳି ଆସିଛି ବୋଧେ ସେ ପେଣ୍ଠ ଯେତିକି ଭିଡ ଯେତିକି ଗହଳି।
ହୁଁ।
ବହୁତ ଗହଳି ହୁଏ ସେଠି ଅକେଜନରେ ତ ଆହୁରି ଗହଳି ହୁଏ ସେଠିକା ଆଖପାଖ ଲୋକ ଯେ ସେଠିକି ମାନେ ଯାଆନ୍ତିନି ସେଠିକା ବହୁତ ଦୂର ଦୂରରୁ ଆସିକି ଯାଆନ୍ତି ସେଠିକି
ଆଚ୍ଛା ସେଠିକି କିଏ ପୂଜା ପାଆନ୍ତି?
ପ୍ରାୟ ପଟାମୁଣ୍ଡେଇରୁ ତିରିଶ ଚାଳିଶ କିଲୋମିଟର ହବ।
ଆଚ୍ଛା, ସେଠି କିଏ ପୂଜା ପାଆନ୍ତି ନା କଣ?
ନାଇଁ ନାଇଁ ସେଠି କିଛି ନାଇଁ। ଖାଲି ଗୋଟେ ବିଚ ଅଛି ତ ସେତିକି ଆଉ ଗୋଟେ ମନ୍ଦିର ଅଛି ଛୋଟ ମନ୍ଦିରଟେ। ସେ ଯା ଆଉ ସାତ ଭାଇ ହେଲେ ତାଠୁ ଆହୁରି କୋଡିଏ ତିରିଶ କିଲୋମିଟର ଅଛି ସେଠି ମନ୍ଦିର। ମାଁ ପୂଜା ପାଆନ୍ତି ସାତ ଭାଇରେ। ସେ ଯେହେତୁ ଧୋଇଆ ଅଞ୍ଚଳ ବୋଲି ସେଠି ଲୁଣି ପାଣି ଖାଇଯାଏ ବୋଲି ସେ ମନ୍ଦିର ବି ଆଉ ନାହିଁ। ସେ ସବୁ ମାନେ ଭିନ୍ନ ଭିନ୍ନ ଇ ଯୋଉ ସବୁ ମା ସାତ ତାଙ୍କ ସାତ ଭଉଣି ସେ ସବୁ ଭିନ୍ନ ଭିନ୍ନ ହେଇକି ପୂଜା ପାଉଛନ୍ତି। ଏମିତି ଚାଲିଛି ଆଉ।
ହୁଁ। ଆଉ ରୋଷେଇ ସରିଲାଣି?
ରୋଷେଇ ହଉଛି ବର୍ଷା ପାଇଁ ଆଉ ଲେଟ୍ ହଉଛି ସବୁ କିଛି। ବର୍ଷେ ହିଁ ସବୁ କିଛି ଗଡ ଗଡ କରିଦେଲା। ଠାକୁର ଅଣସର ଘରେ ପଶିଲେ ଗରମ ହବା କଥା। ତା ପୂର୍ବ ଦି ଦିନ ଯୋଉ ଗରମ ହେଲା ପୁରା ଅଲଗା ପ୍ରକାର ଗରମ। ଏ ତା ପରଠୁ ଯୋଉ ମାନେ ବର୍ଷ ରସା ହଉଛି ଠାକୁରଙ୍କୁ ଏତେ ଜ୍ଵର ହେଇନି ବୋଧେ ସେଥିପାଇଁ ସେ ପାଣି ଛିଞ୍ଚୁଛନ୍ତି ଉପରୁ।
ହେ ହେ ହେ। ଭାବୁଥିଲେ ମୋତେ ଏ ବର୍ଷ ଜର ହଉନେଇ ତମେ ମାନେ ବହୁତ ଖରା ସହିଲ। ଆଉ ମୁଁ ତ ବାହାରିଚି ଟିକେ ବର୍ଷା କରିଦଉଛି ଆଉ।
ସେ ବି ଆମେ ଭକ୍ତ ଉପରେ ବହୁତ ଦୟାଳୁ ଦେଖେଇଲେ ଆଉ। ଲାଷ୍ଟକୁ ସିଏ ବି ଆମ ଉପରେ ଦୟାଳୁ ଦେଖେଇଦେଲେ ଆଉ।
ସେଇଆ କହିଲେ ଏତେ ଗରମ ସହି ହବନି ମୁଁ ବି ସହିପାରିବିନି। ବର୍ଷା ହେଇଯାଉଚି ଥଣ୍ଡା ହେଇଯାଉ।
ଥରେ ବି ବହୁତ ଗରମ ହେଇନଥିଲା କି?
ପ୍ରବଳ ଗରମ ହେଇଥିଲା। ମୁଁ ଆମେ ମୁଁ ତ ଭାବିଥିଲି ଏ ବର୍ଷ ରହିହବନି ବୋଧେ ଘ
ହଁ ହ। ଏଇ ତା ଏଇ ଯଉ ଦେଖୁନୁ ଏଇ ଯୋଉ ଦି ଦିନ ଯୋଉ ଠାକୁର ଯୋଉ ଅଣସର ଘରେ ଯୋଉ ପଶିଲେ ତା ପୂର୍ବ ଦି ଦିନ ଯୋଉ ଗରମ ହେଇଛି ରେ ବାପ ବାପ୍। ଆମ ଭାବିଲୁ ତ ଗରମ ହବ ଦେଖିଲା ବେଳକୁ ଗରମ ହେଲାନି।
ଭଲବି ମତେ ବର୍ଷା ରୁତୁ ଭାରି ଭଲ।
ଆଜ୍ଞା,
ଖାଲି ମତେ ବର୍ଷା ଦିନ ଭାରି ଭଲ ଥଣ୍ଡା ଥଣ୍ଡା ପାଗ।
ହଁ ସେଇଟା ତ କାହାକୁ ନ ପସନ୍ଦ। ଶୀତ ଦିନ ଗୋଟେ ବର୍ଷା ଦିନ ସେଇଟା ସମସ୍ତଙ୍କୁ ପସନ୍ଦ।
ସେଇୟା।
ଆଉ ରାତିରେ କଣ ଖାଇବା ହବ?
ଏଇ ରୁଟି, ତରକାରି।
ଆଛା ଆଛା। ହଉ ହଉ ତାହେଲେ ଯାଆନ୍ତୁ ରୋଷେଇ କରିବେ ଆଉ କେବେ କଥା ହେବା। ଭଲ ଲାଗିଲା ଆପଣଙ୍କ ସହିତ କ ଥା ହେଇକି ଧନ୍ୟବାଦ।
ହଁ ଆଙ୍ଗ୍ୟୁ।